ହାଲୋ।
ହଁ, କୁହ।
କଣ କରୁଚନ୍ତି?
ଏ ବସିଥିଲି ଆଉ ଆଜି କଣ ସକାଳୁ ଫୋନ କରିଦେଲ।
ଏ କେତେ ଦିନ ହେଲା ଫୋନ କରିନି ତ ମନେ ପଇଲା ଟିକେ କରିଦେଲି ଆଉ
ଓହୋ। ଆଉ କାମ ଫାମ ସରିଲାଣି?
ହଁ କାମ ସରିବ କଣ ଏଇ ଉଠିଲୁ ଆଉ ଏ ଅଧଘଣ୍ଟା ହେଲା ଉଠିକି ଏଇଠି ଉଁ ନିତ୍ୟକର୍ମ ସାରିକି ଟିକେ ପାଣି ଗରମ କରିକି ପିଇକି ବସିଛୁ ଆଉ।
ଆଜି ରବିବାର ଟା ଆରାମ ସେ କଲେ କାମ ହବ ଯେ ମୁ ବି ସେମତି ହେଇକି ବସଚି କିଛି କାମ ଷ୍ଟାର୍ଟ କରିନି ଆଉ ଆଉ ସବୁ ଅ ରଜ କଣ କୋଉଠି ପାଳିଲେ କେମିତି କଣ ପାଳିଲେ? କଣ କଲେ ଘରେ ଥିଲେ?
ରଜ ଆମେ ଘରେ ଥିଲୁ ଘରେ ପାଳିଲୁ ମାମା ଦୋଳି ବାନ୍ଧଦେବେ ମାନେ ଫା ସକାଳୁ ଉଠିକି ଗାଧୋଇ ପିଧେଇ ନିତ୍ୟକର୍ମ ସାରିକି ଘରେ ପୂଜା ସାରିକି ଧାମରା ମନ୍ଦିର ଆମ ମା ଧା ଏଇଠି ଯୋଉ ଧାମରା ମାଙ୍କ ମନ୍ଦିର ସେଇଠି ଗଲୁ ସେଇଠି ଯାଇକି ପୂଜା ଦେଇକି ସେ ପାଖରେ ପାଣି ଫାଣି ପାଖରେ ଟିକେ ବୁଲାବୁଲି କରିକି ଆସିଲୁ ତାପରେ ମାମା ମାମୁ ହାତରେ ସେ ପନିର ଛତୁ ଦେଇକି ପଠେଇଥିଲେ ତାକୁ ପୁଣି ଗ୍ୟାସ ରେ ଆମର ତ ସେଦିନ ଚୁଲି ଲାଗିବନି ସେଥିପାଇଁ ଗ୍ୟାସ ରେ କରିବାକୁ ପଡିଲା। ଗ୍ୟାସ ରେ କଲୁ। ହୁଁ ଛତୁ ରୋଷେଇ କଲୁ ପନର ରୋଷେଇ କଲୁ ଆଉ ଯୋଉ ତହି ସାଲାଡ ଟିକେ କଲୁ। ଆଉ ତ ଯୋଉ ପାମ୍ପଡ ଟିକେ କଲୁ। ତାପରେ ଭାତ ଟିକେ କରି ସମସ୍ତଙ୍କୁ ଖାଇବାକୁ ଦେଇକି। ଆମେ ଖାଇକି ଆମର ଗୋଟେ ପଡିଆ ଭଳିଆ ଅଛି ସେ ପଡିଆରେ ଆମେ ଆମ ଭାଇ ଦି ଜଣ ଆସିଥିଲେ ମାମୁ ପୁଅ। ମୋ ଭାଇ ଆମ ଗାଁ ରେ କେତେଟା ପୁଅ ପିଲା। ମାନେ ଛୋଟ ଛୋଟ ପିଲା ସବୁ ସେମାନେ ଆସିଥିଲେ। ସବୁ ଖେଳୁଥିଲୁ ସେଇଠି ଆମେ ପିଣ୍ଟୁ ଖେଳୁଥିଲୁ ପିଣ୍ଟୁ ଖେଳୁ। ପହଲି ରଜ। ପହିଲିି ରଜ ଆମର ସେମିତି ଗଲା ତାପରେ ସନ୍ଧ୍ୟା ତିନିଟା ଚାରିଟା ବେଳକୁ ଆମେ ସଜ ମାନେ ଟିକେ ଅଳତା ଲଗେଇକି ଟିକେ ନେଲ ପଲିସ ମେହେନ୍ଦୀ ଏ ସବୁ ଟିକେ ଲଗେଇକି। ନୂଆ ଡ୍ରେସ ପିନ୍ଧିକି ପୁଣି ଟିକେ ମାର୍କେଟ ଆସିଥିଲୁ ମାର୍କେଟରେ। ଖାଇ ପିଇକି ପୁଣି ଘରକୁ ଯାଇ ମାମା। ଘରକୁ ଗଲା ବେଳକୁ ମାମା ରୋଷେଇ ଫୋଷେଇ ସାର ଦେଇଛନ୍ତି। ମୁଁ ଖାଇକି ସୋଇ ପାଇଲି ପୁଣି ସେ ଉଁ ପୁଣି ଯୋଉ ରଜ ସଂକ୍ରାନ୍ତି ଦିନ ସେଦିନ ତ ଆଉ ଆଇଁଷ ପଇସ ହେବ ହବନି ନା ସେଇ ସେଦିନ ପିଠା ଗୋଟେ କରିଥିଲୁ। ଉଁ ପୋଡପିଠା ପୋଡପିଠା କରଥିଲୁ ସେ ତାକୁ ପୋଡ ପିଠା ସହିତ ଯୋଉ ମଟର ଚଣା ତରକାରୀ। ଆଉ ମାମା ଗୋଟେ କଣ ଏମତି ଯୋଉ ସୁ ସିଏ ଭିତରେ ଛଉ ପୂରେଇକି ଉଁ ମାନେ ଆଣ ଭଳିଆ ବନେଇ ଦେଇଥିଲା। ମୁଁ ତାକୁ ଖାଲି ଗୋଲ ଗୋଲ ଗୋଲ ଗୋଲ କରିକି ତା ଭିତରେ। ଯେମିତି ମଣ୍ଡା ପିଠା କରନ୍ତି ସେମିତି ତା ଭିତରେ କାଲି ଛଉ ପୂରେଇକି ମୁ ସିଝେଇ ଦେଇଥିଲି ସେ ପିଠା ଟାକୁ ତା ସିଝେଇ ସିଝେଇକି କି ପୁଣି ଥରେ ଆଉ ଥରେ ତାକୁ ତେଲରେ ଛାଣିଦେଲେ ଦେଇଥିଲେ। ସେ ଗୋଟେ ଏମିତି କାକରା କାକରା ଭଳିଆ ମାନେ ଟେଷ୍ଟ ହେଇଯାଇଥିଲା ଆଉ। ସେତିକି କରିଥିଲୁ ଆଉ। ଆଉ ପୁଣି ସେ ମାମା ଆସିକି ମାମୁ। ମାମା ସବୁ ଆସିଲେ କହିଲେ ଝିଅ ମାନେ କଣ ଦୋଳି ରୋଜଟାରେ ଦୋଳି ଖେଳିବେନି। ତାପରେ ଘରେ ଗୋଟେ ଲି ଆମ ଘରେ ଏତେ ବଡ ଗଛ ବି ନାହିଁ ଯଦି ବଡ ଗଛ ଅଛି ସେ ପୋଖରୀ ପାଖରେ ଅଛି। ସେ ପୋଖରୀ ପାଖରେ କଣ ଦୋଳି ବାନ୍ଧିବେ ସେଇଥିପାଇଁ। ସେ ଗୋଟେ ଛୋଟ ଗଛଟାରେ ଏମତି ନର୍ମାଲ ଗୋଟେ ଏଁ ବାଉଁଶ ହୁଁ ପ ପୁଣି ତା ସାଇଡରେ ପୋତି କି ଗୋଟେ ରସିରେ ସେଇ ଯୋଉ ଫୁଲ ଫୁଲ ସବୁ ସଜେଇକି ଦୋଳି ଗୋଟେ ବାନ୍ଧ ଦେଇଥିଲେ ସେଇଠାରେ ଆମେ ଝୁଲୁଥିଲୁ ଆଉ। ସେତେବେଳେ ଝୁଲୁଥିଲୁ ରାତିରେ ପୁଣି ମାମା କଣ ଏଇ ଯୋଉ ଉଁ ସିମେଇ ଉଁ କ୍ଷିରି ଆଉ ସେ ତା ନା କଣ ଏଇ ଯୋଉ ଆଡିଶା ପିଠା ପିଠା କରିଥିଲା। ଖାଇକଲୁ ସିଏ ଭଲରେଗଲା ପୁଣି ଯୋଉ ଶେଷ ରଜ ର ଆମର ଏଇଠି ଆଦାନୀପଡରେ ଆସିଥିଲୁ। ସେଇଠି ସବୁ କେତେ ବଢିଆ ବଢିଆ ଦୋଳି କରିଥିଲେ। ସେ ପୋଷ୍ଟ ଟଙ୍ଗେଇଥିଲେ ରଜର। ଆହୁରି କେତେ ଖାଇବା ମେନୁ ଫେନୁ ଆସିଥିଲା ଚଉ ମିିନ ଆସିଥିଲା ପିଜ୍ଜା ଆସିଥିଲା ପେଷ୍ଟ୍ରି ଆସିଥିଲା। ସେ ଯୋଉ ପିଠା ଖିରି ଏ ସବୁ ଆସିଥିଲା ବରା। ସବୁ ଆସିଥିଲା ଖାଇବାରେ ପୋଡ଼ ପିଠା ଆସିଥିଲା।
ଖାଇଲୁ ଏଇଠି ଟିକେ ରଜ ଦୋଳା ଦୋଲ୍ ଦୋଳି ଝୁଲିଲୁ ଫଟୋ ଫଟ ଉଠେଇଲୁ ତାପରେ ଘରକୁ ଗଲୁ ଆଉ
ଆଚଛା ହ ଭଲ ମନେ ଆଉ ହଁ। ମୁଁ ମୁଁ ସେଆ ମୁଁ ତ ଆମେ କଣ କରିଥିଲି। ଆମର ତ କହୁଥିଲି ନା ମୁଁ ଆମର ତ ତମେ ଜାଣିଛ ରବିବାର ଆଇଁଷ ଖାଆନ୍ତିନି ହେଲେ ଏଥର ତ ରଜ ଆଉ କିଛି ଆଇଁଷ ବାର ପଡି ନଥିଲା। ଆଉ ରବିବାର ତ ଆମେ ଖାଉନା ସଂକ୍ରାନ୍ତି ଦିନ ତ ଖାଇ ହବନି। ତାପରେ ତ ବି ତ ଶେଷ ରଜ ମଙ୍ଗଳବାର ପଡିଲା ଖାଇ ହବନି। ସେଇଥିପାଇଁ ଆମେ କଣ କରିଥିଲୁ ଆମେ ଗୁରୁବାର ଦିନ ସନ୍ଧ୍ୟାରେ ଘରକୁ ପଳେଇଥିଲୁ। ଆଉ ଶୁକ୍ରବାର ଦିନ ଆମେ ଆଡଭାନ୍ସ ଆଇଁଷ ପଇସା ଆଣିକି ଖାଇଦେଇ ଥିଲୁ ମୋ ଶାଶୁ ମଟନ ଭଲ ପାଉନାହାନ୍ତି ତ। ଆଉ ସେଦିନ ଆଣିକି ଆମେ ଶୁକ୍ରବାର ଦିନ ଖାଇ ଦେଇ ଥିଲୁ ଆଉ ସବୁ ସେ ଠୁ ଶୁକ୍ରବାର ଦିନ ଖାଇବୁ ଶନିବାର ଦିନ ମୋ ଝିଅ ହେଲା ପରେ କଣ ଆମେ ମାନେ ଟିକେ ସଜବାଜ ଟିକେ କମିଗଲାଣି। ଝିଅକୁ ଝିଅ ପାଇଁ ସବୁ ଡ୍ରେସ ତା ମାମୁ ଘର ଡ୍ରେସ ଆଣିଥିଲେ। ତା ବଡାପା ବଡମାଆ ଡ୍ରେସ ଦେଇଥିଲେ। ତା ମା ମେନୁ କିଣିଥିଲେ ଡ୍ରେସ୍ ତା ମା କିଣିଥିଲେ ଡ୍ରେସ୍ ଏମିତି କି ଗୁଡାଏ ଡ୍ରେସ ଥିଲା। ତାକୁ ସେଇ ସଜବାଜ ଦିନ ତାକୁ ସବୁ ମେହେନ୍ଦି ଫେହେନ୍ଦି ଲଗେଇ ସବୁ କରି ଆଉ ଇଏ କରି ସଜବାଜ କରିଥିଲି ଆଉ ମେହେନ୍ଦୀ କେମିତି ମାନେ ଆଗୁଆ ଆଗୁଆ ମେହେନ୍ଦୀ କଲେ କଣ ହଉଥିଲା ଅ ସବୁବେଳେ ଏଇ ଛୋଟ ଛୁଆଟା ନା ମେହେନ୍ଦୀ ତାର ଲଗେଇଦେଲେ ପୁରା ଗନ୍ଧିଆ କରିଦିଏ ଏବେ କ ଏଥର ସେଇଥିପାଇଁ ମ କଲ୍ କରିଥିଲି ଗୋଟେ ଷ୍ଟିକର ଆସେ ଷ୍ଟିକର ମାନେ ଯୋଉ ମିଶ ଫିସରେ ଟିକେ ଶସ୍ତା ଆସେ ସେଗୁଡା ଛୁଆ ପାଇଁ ଭଲ ପଡିବ କି ନାଇଁ ବୋଲି ମୁଁ ଗୋଟେ ଭଲ ଯୋଉଟା ଛୁଆ ମାନଙ୍କର ବ୍ରାଣ୍ଡର ଗୋଟେ ଷ୍ଟିକର ଟେ ନେଇକି ଆସିଥିଲି ଛୋଟ ତାପରେ ବଡ ଛୁଆଙ୍କର ଷ୍ଟିକର ତ ବଡ ଥିବ ଛୋଟ ହାତରେ ତ ଛୁଆଙ୍କ ହାତରେ ହବନି ସେଥିପାଇଁ ଛୋଟ ଛୁଆଙ୍କର ଗୋଟେ ଷ୍ଟିକର ଆଣିଥିଲି ସେ ଷ୍ଟିକର କେମିତି ଥିଲା ନା ସେ ଜରି ଉପରେ ଯେମିତି ଷ୍ଟିକର ଲାଗେ ସେମିତି ଷ୍ଟିକର ଲାଗି ତା ଉପରେ ଆଉ ଗୋଟେ ଜରି ଲାଇଥିଲା। ମୁଁ କଣ କଲିି ସେ ଉପର ଜରିଟା ବାହାର କରିଦେଲା ପରେ ସେଇଟା ହାତରେ ପେଷ୍ଟ କରିଦବ ପେଷ୍ଟ କଲା ପରେ ସେ କଳା ହେଇକି ଯ ତା ଷ୍ଟିକର ଟା ଲାଗିଯିବ ଆଉ ତା ସେ ଯୋଉ ଜରି ଟା ଉଠେଇଦବ। ଉଠେଇଦଲା ପରେ ହାତ ଉପରେ ଗୋଟେ ପରସ୍ତ ପଡିଯିବ। ଦେନ୍ ତା ଉପରେ ନୁ କି କିଛି ନା ସେଇଟା ତ ଡିଜାଇନ ହେଇକି ଥିବ ଆ ମେହେନ୍ଦୀ ଟାକୁ ଖାଲି ସ୍ପ୍ରେଡ କରିଦବ। ମାନେ ଚାରିଆଡେ ଖେଳେଇଦବ। ଖେଳିଦେଲି ତ ସେମିତି ରଖିଦେଲି ସେତେବେଳେ କଣ ଶୁଖିଗଲା ଟିକେ ସମୟ ଶୁଖିଗଲା ତାକୁ ଧରିକି ବସେଇଦେଲି। ତାପରେ ତ କୋଉଠି ଆଖି ହାତ ବନ୍ଦ କଲି କି ଖୋଲା କଲି କି ଛିଉ ଅସୁବିଧା ନାହିଁ ନା ବଢିଆ ଡିଜାଇନ ଟା ସେମତି ହେଇକି ରହିଲା। ତ ଏଥର ସେମିତି କରିକି ତାକୁ ଦିନରେ ଦିଟା ପ୍ରଥମ ବା ସାମ୍ନା ହାତରେ କଲି। ମା ଏଆଡେ କଲି ସେଇଠି ଦେଖିଲି ଭଲ ହେଲା ସେଇଠୁ ରାତିରେ ଆଉଥରେ ଉପର ଆଡେ ଲଗେଇଲି ଏମିତି କରିକି ଏଥର ତାର ମହେନ୍ଦୀ ଟା ଭାରି ସୁନ୍ଦର ହେଇଥିଲା। ସବୁବେଳେ ମେହେନ୍ଦୀ ଲଗେଇବା ପାଇଁ ମୁଁ ଅସୁବିଧାରେ ପଡୁଥିଲି। ଯେତେ ଲଗାଏ ସବୁ ଗନ୍ଧିଆ କରିଦଉଥିଲା ଏଥର କିନ୍ତୁ ମେହେନ୍ଦୀ ସେ ଷ୍ଟିକର ପାଇଁ ବହୁତ ବଢିଆ ସମସ୍ତେ ମତେ ପଚାରିଲେ ଏଇଟା କିଏ ଲଗେଇଛି ଏତେ ସୁନ୍ଦର ହେଇଛି ସମସ୍ତେ ପଚାରିଲେ ସେ ଷ୍ଟିକର ଇଏ ଟା କର ଥିଲି ନା ପୁରା ସାଇଜରେ ହେଇଥିଲା ଆଉ ଏମତି ତି ହେଇକି ସେଦିନ ତାକୁ ସଜାବାଜ କରେଇଲି ତା ପରଦିନ ସେ ସେଇଦିନ ହିଁ ତା ତ ଯୋଗକୁ ତା ଅଜା ଘର ପ ପଠେଇବେ ଦିଟା ଡ୍ରେସ ଆଉ କଣ ବୋଟଲ ଏମତି ସବୁ ପାଣି ବୋଟଲ ଏମିତି ପଠେଇଥିଲେ ପୋଷ୍ଟାଲରେ। ଆସିକି ପହଞ୍ଚିଲା। ତ ପ୍ରଥମେ ତ ଅଜାଘର ମାମୁଁଘର ଡ୍ରେସଟା ପିନ୍ଧିବା ଭଲ ନା। ସେଥିପାଇଁ ପ୍ରଥମେ ପହିଲି ରଜ ଦିନ ତାକୁ ସକାଳୁ ଗାଧୁଆ ପାଧୁଆ ମୁଣ୍ଡ ଦେଇ ସବୁ ମୁଣ୍ଡ ଧୋଇ ସବୁ କରି ତାକୁ ଟିପି ଟିପିକି ଲଗେଇ ଖୁଏଇ ଦେଇକି ତାକୁ ମୁଁ ପିନ୍ଧେଇ ଦେଲି ତା ଅଜାଘର ଦେଇଥିବା ଗୋଟେ ଡ୍ରେସ ପିନ୍ଧେଇ ଅଳତା ଫଳତା ଲଗେଇ ଆମର ତୋ ଉପରେ ଗୋଟେ ଲୁହା ଦୋଳିଟେ ଅଛି। ଆଉ ସେଇଥିରେ ଫୁଲ ଫୁଲ ସଜେଇକି ତାକୁ ଟିକେ ଖେଳେଇଲି। ଆଉ ଖେଳିଲା ପରେ ତାପରେ ପୁଣି ସନ୍ଧ୍ୟାରେ ଅ ସନ୍ଧ୍ୟାରେ ଆଉ ଗୋଟେ ତା ବଡ ବାପା ବଡ ମା ଗୋଟେ ଡ୍ରେସ ଦେଇଥିଲେ। ସେଇ ଡ୍ରେସ ଟାକୁ ପିନ୍ଧେଇକି ଟିକେ ପାଖରେ ଗୋଟେ ମଲଟେ ଛୋଟ ମଲଟେ ଥିଲା ସେଇଠି ଦୋଳି ଖେଳା ହଉଥିଲା ସେଇଠି ନେଇକି ଯାଇଥିଲି ଖେଳିବା ପାଇଁ ତାପ ଦିନ ଆଉ ଉ ମୁଁ ଦିଟା ଡ୍ରେସ ନେଇକି ଆସିଥିଲି ସେଇ ଡ୍ରେସ ପିନ୍ଧେଇ ଗୋଟେ ଫ୍ରକ୍ ଟା ପୁରା ପରି ଭଳିଆ ଫ୍ରକ୍ ଟାକୁ ପିନ୍ଧେଇ ସେଦିନ ଟିପି ଟିପି ନ କରିକି ଗୋଟେ ଷ୍ଟୋନ ଆସେ ସେଇ ଫ୍ରକ୍ ସହିତ ମ୍ୟାଚ ହେଲାଭଳିଆ ସେ ଷ୍ଟୋ ଷ୍ଟୋନ୍ ଲଗେଇ ତାକୁ ସବୁ ଇଏ କରିଦେଲି। ଆଉ ମୋର ତ ମୁଁ ସେଥର ଆକଚୁଆଲି ରଜରେ ମୋର ପଡିଲାନି ମୁ ଆଉ ମୁଁ ନୂଆ ଡ୍ରେସ୍ କରିଥିଲି କିନ୍ତୁ ଆଉ ପିନ୍ଧି ପାରିଲିନି। ସେଠୁ ଶେଷ ରଜରେ ମୁଁ ମୁଣ୍ଡ ଫୁଣ୍ଡ ଧୋଇଥିଲି ତ ଶେଷ ରଜ ଦିନ ଝିଅ ବି ପିନ୍ଧିଥିଲା। ଗୋଟେ କୋଡ ସେଟ ପିନ୍ଧଥିଲା ମୁଁ ବି ଗୋଟେ ମେନ୍ତ୍ରାରୁ ନୂଆ ଡ୍ରେସଟେ ଆଣିଥିଲି। ଭଲ ଡ୍ରେସଟେ କଟନର ଅନାରକଲି ଟାଇପର ସେ ଡ୍ରେସ୍ ଟାକୁ ପିନ୍ଧିକି ଟିକେ ବୁଲାବୁଲି କରିବାକୁ ଗଲୁ ସେଦିନ। ଆଉ ଏଇଠି ଆମର ହେଇଥିଲା ଖାଇବା ପିଇବା ଦୋଳି ଖେଳିକି ଖାଇବା ପିଇବା କରିକି ସେଦିନ ଚିିନେମା ପଡିଥିଲା। ଗଲୁ ମା ଝିଅ ସମସ୍ତେ ଗଲୁ ଚିସ୍ ଫିସ୍ ନେଇକି ସିନେମା ଟିକେ ଦେଖିଲୁ ଦେଖିକି ଏମିତି କି ରାତି ସାଢେ ନଅ ବେଳେ ଫେରିଲୁ ଘରକୁ। ଏମିତି କିି ରଜ ଭଲରେ କଟିଲା ଏବେ କଣ ବଡ ହେଇଗଲା ପରେ ଛୁଆ ହେଇଗଲା ପରେ ଛୁଆଙ୍କର ରଜରେ ଆମେ ଖୁସି ହବା କଥା। ଆଉ ଆମର କଣ ପର୍ବପର୍ବାଣି ଏବେ ତ ଛୁଆ ବଡ ହେଇଗଲାଣି ଛୁଆ ଏ ଏବେ ଖୁସି ଆଉ ଫଟ ଫଟ ଫଟ ଟିକେ ଉଠେଇଲି ସେ ନୂଆ ଡ୍ରେସ ପିନ୍ଧିଲା ଟିିପି ଟିପି ଟିକେ ଲଗେଇଲା ଅଳତା ଲଗେଇଲା। ତାକୁ ଏ ସବୁ ଭାରି ଖୁସି ଧ୍ୟା ଏମିତିଆ ସବୁ ହେଲା ଏଇ ଝିଅ ବୋଧେ ଉଠ ଉଠିଲାଣି କଣ ପାଟି କଲାଣି ନା କଣ ଆଉ। ଆଉ ଦେଖିବା ଆଜି କଣ ଖାଇବା ପୁଣି ଉଠ ଉଠିକି ଝିଅ ମୋର ଉଠି ଗଲାଣି ପାଟି କଲାଣି ମାମା ମାମା କହିଲାଣି ଝିଅ କଣ ହେଲା କି ରାତିରୁ ଟିକେ କାନ୍ଦିଲା କଣ ପାଇଁ କାନ୍ଦିଲା ବୁଝିପାରିଲିନି। କଣ ପାଇଁ କାନ୍ଦୁଥିଲା କେଜାଣି ଝିଅଟା ରାତି ଅଧରେ। ଆଉ ଏବେ ଉଠିଛି ତାକୁ ଟିକେ ଫ୍ରେଶ ଫ୍ରେଶ କରେଇଦବା। ଗାଧେଇ ଦବା ସଜ କରିଦବା ଆଜି ଦିଜଣ ମା ମ୍ୟାଚିଂ ମା ଆଉ ଝିଅ ଦିଟା ଡ୍ରେସ ଆଣିଛୁ ପିନ୍ଧିବା ଚଢେଇବାଲା ନା।
ହ
କରିକି ଏ ଝିଅ ଉଠିଲା ତା କାମ ଟିକେ ସାରିବି ଆଉ ହଉ।
ହଉ ହଉ ତାହେଲେ ମୁଁ ରଖୁଛି ପରେ କଥା ହଉଛି ଆଉ।
ଓକେ ଓକେ ଠିକ୍ ଅଛି ଠିକ ଅଛି।